ପଚାରେ ପଚାରେ ପଚାରେ?
ହ୍ୟାଲୋ।
ଏମିତି ଅଛୁ ବାହାରେ ହଁ ଭଲ ଅଛି ଆଉ ତୁ କେମତି ଅଛୁ ତୋ ଦେହ କେମିତି ଅଛି?
ହଁ ଭଲ ଅଛି ମୁଣ୍ଡଟା ଟିକେ ଏମିତି ବିନ୍ଧୁଛି ଆଉ।
ଔଷଧ ଖାଇଥିଲୁ?
ଖାଇଥିଲି ହେଲେ କମୁନି।
ଔଷଧ ରେ ବି ବେଳେ ବେଳେ କିଛିଟା ରୋଗ କମେନି। ଏମିତି ଘରୋଇ ଉପଚାର କଲେ ଭଲ ହେଇଯିବାର ଯେମିତି ସମ୍ଭାବନା ଥାଏ। ତ ତୋତେ କହିବି ସେମିତି କରିବୁ?
ଆଉ କହୁଛି ଶୁଣୁ ହେଲା। ତ କାଢା ବୋଲି ଗୋଟେ ଜିନିଷ ତ ଯୋଉଟା କି ଚା ବଦଳରେ ଯୋଉଟା ପିଅନ୍ତି ଶୁଣିଥିବୁ ତ।
ହଁ ହଁ ଶୁଣିଛି।
ହଁ କାଢା ଟା ଦେହ ପାଇଁ ବହୁତ ଭଲ। ମାନେ ଚା ଯୋଉ ଚା ବଦଳରେ କାଢା ଟା ଖାଲି ପେଟରେ ପିଇଲେ ବହୁତ କାମରେ ଆସିଥାଏ।
ଆଛା
ଆଉ ମୁଁ ସେମିତି କହୁଛି
କେମିତି ବନାନ୍ତି କେମିତି ବନାନ୍ତି ଟିକି କହିଦେଉନି?
ହଁ କହୁଛି ଶୁଣ ଗୋଟେ କପ୍ ପାଣି ନେବୁ ଗୋଟେ ବାଉଲେ ଗୋଟେ ବାଲରେ ପାଣି ନେଇ ତା ସହିତ ଗୋଟେ ଲବଙ୍ଗ ଆଉ ଗୋଟେ ଗୁଜୁରାତି ଆଉ ତା ସହିତ ତ ଗୋଟେ ମାନେ ଯୋଉଟା ଡାଲଚିିନ ଥାଏ ଆଉ ଦିଟା ତୁଳସୀ ପତ୍ର ଟିକେ ଚିନି ପକେଇଲେ ଚଳିବ ନହେଲେ ବି ସେଇଟା ହବ। ଅ ସେଟାକୁ ପୁରା ତେଜପତ୍ର ଗୋଟେ ଫୁଟିଲା ପର୍ଯ୍ୟନ୍ତ କୁ ନିଆଁରେ ରଖନ୍ତି ବୁଝିଲୁ ଭଲ ସେ ଯେତେବେଳେ ଫୁଟିଯିବ ସେ କାଢାକୁ ଛାଣିକି ଆଣି ସେଇଟାକୁ ପିଇଲେ ଥଣ୍ଡା ବି ଭଲ ହବ ଜର ବି ଭଲ ହେବ ମୁଣ୍ଡବିନ୍ଧା ବି ଭଲ ହେଇ ପାରିବ ସେଇଟା ତା ଥରେ କେବେ ଚେଷ୍ଟା କର୍ ତା ଯଦି ନ ଭଲ ହବ ତାହେଲେ ମତେ କହିବୁ।
ହଁ।
ହେଲା।
କରିବି ଆଉ।
ଆଉ ଉ
ଆଉ।
ଆଜି ଖାଇଥିଲୁ କଣ? ହଁ ମୁଁ ଖାଇଥିଲି ଟିକେ ଜଳିଖିଆ ଖାଇଥିଲି ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ବରା ଆଉ ଆଳୁକଷା।
ଆଛା କିଣିକି ଖାଇଥିଲୁ ନା ସେମିତି ମାନେ ବନେଇକି ଖାଇଥିଲୁ ଘରେ?
ମୁଁ କିଣିକି ଖାଇଥିଲି।
ଆଛା ଘରେ କେବେ ବନେଇକି ଖା କିଣା ଠାରୁ ମାନେ ବଜାରରେ ମିଳଥିବା ଜିନିଷ ଠାରୁ ନିଜ ହାତରେ ଘରେ ଦେଶୀ ଖାଦ୍ୟ ଖାଇଲେ ବି ଭଲ ରୁହେ। ଦେହ ଭଲ ରୁହେ ପେଟ ପାଇଁ ବି ବହୁତ ଭଲ। ଆଳୁକଷା ରେସିପି ତୋତେ ଜଣାଅଛି ଆଳୁକଷା କେମିତି ମାନେ ରୋଷେଇ କରନ୍ତି?
ହଁ ଜଣାଅଛି ଉଁ ଗରମ ଭାତ ରୁ ଅ ଗରମ ଭାତ ରୁଟି ପରଟା ସାଙ୍ଗରେ ଆଳୁ କଷା ଖାଇଲେ ପୁରା ଉଁ ମଜା ଆସିଯାଏ। ତେଲ ମସଲା ଲାଗୁଥିବା ଶୁଖିଲା ଖାଇବୁ ବି ସ୍ଵାଦିଷ୍ଟ ଲାଗିବ।
ହଁ ଆଉ ଆଳୁ କଷା ସାଙ୍ଗରେ ମାନେ ଆଳୁ କଷା ପାଇଁ ବିଭିନ୍ନ ବିଭିନ୍ନ ଜିନିଷ ବି ଦରକାର ନା?
ହୁଁ ହୁଁ।
ହଁ ଯେମିତି କିି ମାନେ ଚାର୍ ଚାରିଟା ଆଳୁ ଆଉ ଦିଇଟା ପିଆଜ ଗୋଟେ ଟମାଟୋ ଆଉ ଗୋଟେ ରସୁଣର ବଟା ଗୋଟେ ଚାମଚ୍ ଆଉ ଅଦା ଗୋଟେ ଚାମଚ୍ ବଟା ହଳଦୀ ଗୁଣ୍ଡ କିଛି ବି ଦରକାର୍ ଗୋଟେରେ ଦୁଇ ଚାମଚ୍ ଚ୍ଛା ଆଉ ଲଙ୍କାଗୁଣ୍ଡ ବି ଦରକାର। ସେମିତି ଧନିଆ ଗୁଣ୍ଡ ରୁ ଗୋଟେ ଚାମଚ ଦରକାର୍। ଆଉ ଜିରା ଗୁଣ୍ଡ ଗୋଟେରୁ ଦୁଇଟା ଚାମଚ ବି ଦରକାର। ଆଉ ଟିକେ ଗରମ ମସଲା ଗୋଟେ ରୁ ଚାରି ଚାମଚ ବି ଦରକାର୍। ତା ସହିତ ପଞ୍ଚ ଫୁଟନ ତ ଜାଣିଥିବୁ? ପଞ୍ଚ ଫୁଟଣ ବି ଗୋଟେ ରୁ ଦିଟା ଚାମଚ ଦରକାର ଆଉ ତା ସହିତ ଗୋଟେ ତେଜପତ୍ର ଆଉ କଞ୍ଚା ଲଙ୍କା ଦିଟା ଯେମିତି ଚିରା ହେଇଥିବ ତାର ସ୍ଵାଦଟା ଚିରା ପକେଇଲେ ବହୁତ ଭଲ ଆସିଥାଏ ଆଉ ତେଲ ତିନି ଚାମଚ ଆଉ ଧଣିଆ ପତ୍ର ମାନେ ଆଳୁ କଷାଟା ହେଲା ପରେ ଧଣିଆ ପତ୍ର ଯେମିତି ସଜେଇ ଦିଅନ୍ତି ଦୋକାନ୍ ମାନଙ୍କରେ ଦେଖିଥିବୁ ଯେମିତି ଚାଟ୍ କୁ ଯେମିତି ଫୁଲ ଭାବରେ ସଜେଇ ଦିଅନ୍ ସେମିତି ଆଳୁକଷା ହେଲା ପରେ ତା ଉପରେ ଟିକେ ଧନିଆ ପତ୍ରର ପକେଇଦେଲେ ଫୁଲ ଭଳିଆ ବିଞ୍ଚି ଦେଲେ ତାର ମାନେ ଭଲ ଆସିଥାଏ ଦେଖିବାକୁ ଆଖିକି ଭଲ ଲାଗିଥାଏ। ବୁଝିଲୁ?
ହୁଁ ତାର ବନେଇବା ପଦ୍ଧତି ହୋଉଛି ଆଳୁ ସିଝେଇବୁ ଫାଷ୍ଟ ଫାଷ୍ଟ ଆଳୁ ସିଝେଇବୁ ଆଳୁ ଲୁଣ ଆଉ ହଳଦୀ ଗୁଣ୍ଡ ପକେଇ ସିଝେଇବୁ ତାର ସତୁରୀ ପରସେଣ୍ଟ ସିଝିବା ପରେ ଉଁ ପୁରା ଉଁ ହୁଁ ଆଳୁକୁ ବାହାର କରିଦବୁ।
ହୁଁ ତାପରେ କ ଆଳୁ ଥଣ୍ଡା ହେଲା ପରେ ପାଣିରୁ ଛାଣି ଥଣ୍ଡା ହେଲା ପରେ କଢ଼େଇରେ ଅଳ୍ପ ତେଲ ଗରମ କରିକି ସିଝା ଆଳୁକୁ ତାର କଲର୍ଟା ସିଝା ଆଳୁର ରଙ୍ଗଟା ମାନେ ଅ ପ ବଦଳିବା ପର୍ଯ୍ୟନ୍ତ ତାକୁ ଭାଜିବୁ। ଆଉ ତାପରେ ସୁନେଲି ହେବା ପର୍ଯ୍ୟନ୍ତ ତାକୁ ଭାଜିବା ଦରକାର। ହେଲା ତାପର ଟା କ ଚାର୍ଟା କ
ତାପରେ ମସଲା ପ୍ରସ୍ତୁତ କରିବୁ। ହୁଁ ତେଲ ଫାଷ୍ଟ ତେଲ ଅଁ, ତେଲ, ପଞ୍ଚ ଫୁଟଣ। ତେଜ ପତ୍ର। ଅ, ତାକୁ ଦବୁ ତାପରେ ପିଆଜକୁ ଉଁ, ଜାରିବା ପାଇଁ ସୁନେଲି ରଙ୍ଗ ହବା ପର୍ଯ୍ୟନ୍ତ ତାକୁ ଭାଜିବୁ।
ହଁ।
ତାପରେ ଉଁ, ତାପରେ କଷା ତାରେ ଅଦ ଅଦା ରସୁଣ ଉଁ, ଅ, ବଟି ଗୋଟେ ମି- ଗୋଟେ ମିଣ୍ଟ୍ ପୁରା କଷିବୁ। ତାପରେ ଟମାଟ ପକେଇ ନରମ ହବା ପର୍ଯ୍ୟନ୍ତ ଭାଜିବୁ।
ତାପରେ
ହଁ ତାପରେ ଅଦା ଛୁ- ହଁ
ଏଇ କଷିବା ଟା ହଉଛି ମାନେ ମେନ୍ ମେନ୍ ହଉଛି ସିକ୍ରେଟ୍ ଗୋଟେ କଷା କରିବା ପାଇଁ।
ହଁ, ହଁ ଗୋଟେ ଗୁପ୍ତ କଥା ଥାଏ ନା କି?
ହୁଁ।
ହଁ।
ଆଉ ଗୋଟେ ବି ଅଛି, ଯେମିତି ତୁ କହିଲୁ କୁଆଡ଼େ ଗଲା ବେ ସେଟା। ଆଉ ଶୁଖିଲା ମସଲା ପାଇଁ ଯେମିତି ହଳଦୀ ଗୁଣ୍ଡ ତା ସହିତ ଅ, ଲଙ୍କା ତା ସହିତ ଧଣିଆ ଆ, ଗୁଣ୍ଡ ଆଉ ଆଉ ଯେମିତି ଲୁଣ, ଦି ମିନିଟ କମ୍ ଆଞ୍ଚରେ ଯେମିତି କଷିବୁ ଅଳ୍ ତ ପାଣି ଛିଞ୍ଚି ଛିଞ୍ଚି ମସଲା ଯେମିତି ପୋଡ଼ି ନ ହବ ସେମିତି ମସଲାଟାକୁ ଛିଞ୍ଚିବୁ। ଟିକେ ପାଣି ଛିଞ୍ଚ ଛିଞ୍ଚି ତାକୁ କଷିବୁ, କଷିଲା ପରେ ଭଜା ଆଳୁ ଯୋଉ ଥାଏ। ମସଲା ସହିତ ଭଲ ଭାବରେ ମିଶେଇ ଦେବୁ, ପାଞ୍ଚ କି ସାତ ମିନିଟ୍ ଧରି କଷିବୁ। ଭଲସେ କଷିବୁ, ଆଳୁରେ ମସଲା ଲାଗିଯିବ ଶୁଖିଲା ବି ହେଇଯିବ ବୁଝିଲୁ। ହଁ ତାର ଶେଷ କଥା ବି ଗୋଟେ ଅଛି, ଯୋଉଟା କିି ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଗରମ ମସଲା ସହିତ କଞ୍ଚାଲଙ୍କା ତା ସହିତ ଧନିଆ ପତ୍ର। ତାପରେ ଗ୍ୟାସ୍ କୁ ପୁରା ବନ୍ଦ କରିଦବୁ, ତାପରେ ଟିକିଏ ଗରମ ମସଲା ଟିକିଏ ଛିଞ୍ଚି ଦେଇ ବାସ୍ନା ପୁରା ଅଲଗା ପ ପ୍ରକାର ହବ, ତାପରେ ତ ପୁରା ଆଳୁ କଷାଟା ପୁରା ବୋବାଲ୍ ହେଇଯିବ ଆଉ।
ହୁଁ।
ହଁ ତୁ କେବେ ବନେଇକି ଏମିତି ଖାଇବୁ ତାପରେ ଇବୁ। କଣ କହୁଛୁ କି? ଆଉ ଆଳୁ କଷା ସାଙ୍ଗେ ତୋତେ ଖାଇବାକୁ କଣ ଭଲ ଲାଗେ?
ଆଳୁ କଷା ବରା
ଆରେ ଆଳୁ କଷା ସହିତ ତୋତେ ଖାଇବାକୁ କଣ ଭଲ ଲାଗେ? ମୋ କଥା ଶୁଣ ଯାଉଛି ତୋତେ? ଯାହାବି ହଉଛି କହ, ଯାହା ମନକୁ ଆସୁଛି, ପୁରୀ ଭଲ ଲାଗେ, ଭାତ ଭଲ ଲାଗେ, ରୁଟି ବି ଭଲ ଲାଗେ। ପରଟା ଭଲ ଲାଗେ, ଯାହା ବି ଆସୁଛି କହ ତ ମୁଁ ମ୍ୟାନେଜ୍ କରିିବି।
ହଁ ଆଳୁ କଷା ଆଉ ପରଟା।
ହଁ।
ଆଳୁ କଷା ଆଉ ପରଟା।
ହଁ ଘିଅ ମରା ପରଟା ନା ଯେଉଁ ରିଫାଇନ୍ ତେଲ ମରା ପରଟା?
ଘିଅ।
ହଁ। ପରଟାକୁ କେମିତି ନରମ କରାଯାଏ ସେଇ ତାର ଉପାୟଟା ତୋତେ ଜଣାଅଛି। ହଉ ମୁଁ କହୁଛି ଶୁଣ୍ ତାହେଲେ। ଫାଷ୍ଟ ତ ଅଟା ତ ଦରକାର ନା ପରଟା ପାଇଁ। ହଁ ଫାଷ୍ଟ ଅଟା ନେବୁ ତାପରେ ଯେମିତି ରୁଟି ଖାଇବା ପାଇଁ ଯେମିତି ସ୍ଵାଦ ଲାଗିବା ପାଇଁ ଟିକେ ଲୁଣ ନେବୁ ତାପରେ ପାଣି ଦେବୁ ଯେମିତି ସେଟା ନରମ ନ ହୁଏ ଏମିତି ନରମ ହେବନି କି ଟାଣ ବି ହେବନି ସେଭଳି ଭାବରେ ତାକୁ ଅଟାକୁ ଭଲ ଭାବରେ ଚକଟିବୁ। ଚକଟିକି କିଛି ସମୟ ତାକୁ ଘୋଡ଼େଇ ରଖିଦେବୁ। ବୁଝିଲୁ ତାପରେ ତାର ଗୁଳା ବନେଇ ନବୁ। ହଁ ମିଡିଲ ସାଇଜ ର ଗୁଳା ବନେଇ ନବୁ ତାପରେ ତାକୁ ଗୋଲ ଗୋଲ କରି ବେଲିବୁ ତା ମଝିରେ ମଝିରେ ଟିକେ ତେଲ ଦଉଥିବୁ ଯେମିତି ରିଫାଇନ ତେଲ ହଉ ଟିକେ ମଝିରେ ମଝିରେ ତେଲ ଦେବୁ ତା ତାକୁ ଭାଙ୍ଗିବୁ ତାପରେ ତେଲରେ ତାକୁ ବେଲିବୁ ଦେଖିବୁ ବହୁତ ନରମ ଲାଗିବ ଖାଇବାକୁ।
ଆଛା।
ଆଉ ପୁରୀ ବି ତ ଖାଇଲେ ହବ ନା ଆଳୁକଷା ସହିତ।
ହଁ।
ହଁ ପୁରୀ ଖାଇଲେ ହବ ହେଲେ ଯୋଉଟା ପାଟିକି ସ୍ଵାଦ ସେଇଟା ପେଟ ପାଇଁ ତ ଖରାପ ନା।
ହଁ।
ହଁ ଏବେ ତ ଗରମ ଦିନ ଚାଲିଛି। ତ ପେଟ ବି ଗରମ ହେଇପାରେ। ଆଉ ପେଟ ଥଣ୍ଡା ହେବା ପାଇଁ ବି ମୋ ପାଖରେ ବି କିଛି ଉପାୟ ଅଛି। ହଜମ ବି ଜଲ୍ଦି ହୁଏନି ନା ଖାଦ୍ୟ। ହଁ ସକାଳୁ ମୁଁ ଶୁଣିଛି କି ଖାଲି ମାନେ ବ୍ରସ୍ କରିସାରିଲା ପରେ ସକାଳେ ଖାଲି ପେଟରେ ଦୁଇଟା ପୋଦିନା ପତ୍ର ଦ୍ୱାରା ତ ବହୁତ ଔଷଧୀୟ ଗୁଣ ଥାଏ ଜାଣିଥିବୁ। ପୋଦିନା ପତ୍ର ଦୁଇଟାକୁ ଚୋବେଇ ଚୋବେଇ ଖାଇଲେ ସେଇଟା ହଜମ କରେ। ଆଉ ଗ୍ୟାସ୍ ବି ଦୂର କରେ ସେମିତି ଜୁଆଣୀ ବି ଗୋଟେ ଗଛ ଥାଏ। ଯେଉଁଟାକି ଖାଇଲେ ଗ୍ୟାସ୍ ବି କମେ।
ହୁଁ।
ନା ତମ ବାଡ଼ିରେ ସବୁ କି କି ଗଛ ଲାଗିଛି ଟିକିଏ କହିଲୁ ଏମିତି ଔଷଧୀୟ ଗଛ କିଛି ଗୁଣ ତ ଥିବ ନା ତୁଳସୀ ଗଛ କୋଉଠୁ
ହଁ ତୁଳସୀ ଗଛ।
ହଁ ପୋଦିନା ଗଛ ପୋଦିନା ଗଛ।
ହଁ ପୋଦିନା ଗଛ, ତୁଳସୀ ଗଛ
ହଁ ଆଉ ଯୋଉ ଅଛି ବା ସର୍ଦା ବିହାରୀ ଫୁଲ ଗଛ ସଜନା ଗଛ ପିଜୁଳି ଗଛ ଯାହା ବି ହଉଛି କହ ଗଛ ଅଛି କ
ସଜନା ଗଛ ମୁଗୁନା ଗଛ, ପିଜୁଳି ଗଛ
ସଜନା ଗଛର ଯୋଉ ପତ୍ର ନୁହେଁ କି। ତାର ବି ଗୋଟେ ମାନେ ଅଛି ରୋଗ ଯେଉଟା କି ଭଲ ହବ। ତୁ ଜାଣିଚୁ? ହଁ ସଜନା ପତ୍ରକୁ ବାଟିକି ପିଇଲେ ଯେଉ ଲୋକ ପ୍ରେସର ଥାଏ ନା ସେଇଟା କମିଯାଏ। ବ୍ଲଡ଼୍ ପ୍ରେସର ଯୋଉ ଲୋକର ଥାଏ ସେଇଟା କମେଇ ଦିଏ।